ହାଲୋ।
ହଁ। ହଁ କୁହ। ଏଇ ବସିଥିଲି ଆଉ।
ଆଉ ଖାଇକି ସାଇଲଣୀ?
ନା ଖାଇନୁ ଖାଇନୁ ଖାଇବୁ ଏବେ ଆଉ। ତମେ କଣ କରୁଛ?
ମୁଁ ହେଇ ଟିକେ ଗଡୁଛି ଆଉ।
ଖାଇ ସାରିଲଣି ବୋଧେ?
ହଁ ଖାଇ ସାଇଲିଣିି।
କଣ ଖାଇଲ?
ରୁଟି ହେଇଥିଲା ଆଉ ଆଳୁ ଆଳୁ ଭଜା ହେଇଥିଲା।
ଓହୋ ଘର ଏବେ ପୁରା ଫାଙ୍କା ଭଲ ଲାଗୁନଥିବ ଆଉ।
ନାବା ବା କୁଣିଆ ସବୁ ପଳେଇଲେ ଏଇନା ଏଇ ରିଙ୍କି ଦେଇ ପଳେଇବ।
ଅହ।
ଘରେ
ସିଏ କଣ ଏବେ ରାତିରେ ପଳେଇବ।
ହଁ। କାଲି ଯାଇଥିଲେ ତ ସବୁ ଠାକୁର କତିକି
ହଁ ତମ ତଣ୍ଟି କଣ କିଛି ଖରାପ ହେଇଯାଇଛି କି?
ହଁ ପା ଏ ଥଣ୍ଡା ହେଇଛି ତ ଟିକେ।
ଅ ହୋ। ଆଚ୍ଛା।
ଗଳାଟା ଏମିତ୍ ସୁବୁଛି।
ଆ ଉ ବର୍ଷା ବର୍ଷା ହଉଚ ନା ନା ହୁଁ।
ବର୍ଷା ଆଜି ହେଇଥିଲା କୁହନା କୁହନା।
ପରିବର୍ତ୍ତନ ହେଇକି ପୁରା ଟିକେ ଭଲ ଲାଗୁଛି।
ହୁଁ ଆଉ ଗରମ ନାହିଁ ଆଗ ଅପେକ୍ଷା।
ହୁଁ ଆଗ ଅପେକ୍ଷା ଟିକେ କମିଛି ଆଉ।
ହଁ ବା। ଝିଅ ଶୋଇଲାଣି ନା।
ହଁ ଝିଅ
ହଁ। ହଁ ହଁ।
କଣ କିଏ ଡାକୁଥିଲେ କି?
ହୁଁ ରିଙ୍କି ଦେଇ ପଳଉଛି ତ।
ଓହୋ ସେ କହିକି ଯାଉଛି।
ହୁଁ। ସେଇଆଉ ଆଉ କଣ କନି କହୁଥିଲି ଥଣ୍ଡା ଟା ଧରିଦେଇଛି ତ।
ହଁ।
କାଶ ଟା ଏ ଔଷଧ ଖାଇନି କାଲି ଗୋଟେ ଆଣିକି ଖାଇବି।
ହଁ। ନହେଲେ ଦେହ ଖରାପ ହେଇଗଲେ ପୁଣି ହଇରାଣ ହବ ଘରେ କେହି ନାହାନ୍ତି।
ଘର କେ ନାହାନ୍ତି ବାପା ହରିଆ ପଳେଇଛନ୍ତି କାଲି ଭଲ ଲାଗୁନି ଆମ ଘର ପୁରା ଫାଙ୍କା।
ମନ ସେଇଥିପାଇଁ ଟିକେ ଦୁଃଖ।
ମନ ଦୁଃଖ ବୋଲିକି ବହୁତ ମନ ଦୁଃଖ। ଛୁଆ ଟା ଥିଲା ଖେଳୁଥିଲା ସବୁଆଡେ। ମୁଁ କହିଲି ଛୁଆ ଟା ଥିଲା ସବୁଆଡେ ଖେଳଥିଲା।
ହଁ।
ପଳେଇଛି ଭଲ ଲାଗୁନି ଆଉ।
ହୁଁ।
ଖାଇବ ବୋଧେ ଏବେ।
ହଁ ଖାଇନୁ ଏବେ ଖାଇବୁ ଆଉ।
ଓ ହଁ।
ଭାଇ ଆସିଲାଣି ତ ତାଙ୍କର ବି କଣ ଥଣ୍ଡା ରୁ ମୁଣ୍ଡ ବିନ୍ଧା ହଉଛି। ଆଉ ସେ କହୁ ଶୋଇଛନ୍ତି କଣ। ହଁ ହଁ।
ବର୍ଷା ଟିକେ ହେଲେ ଯଦି ବର୍ଷା ରେ ଟିକେ ଯଦି ତୁ ଓଦା ହବୁ ସାଙ୍ଗେ ସାଙ୍ଗେ ଥଣ୍ଡା ଧରିଦବ।
ହଁଁ ଝିଅ ବା ଆଜି ସକାଳେ ଓଦା ହେଇକି ମାନିଲା ନି ପଳେଇଲା ମାଛ ଆଣିବା ପାଇଁ ଆସିଲା ବଳ ଆସ୍ ଥିଲା ପୁରା ଓଦା ହେଇଯାଇଥିଲା ତାପରେ ଗାଧଇଲା ବି କିଛି ଖାଇଲାନି ଆଗରୁ ଖାଇ ପଥିଲା ମାଛ ଭଜା ଆଉ କିଛି ଖାଇଲାନି ତାକୁ ବି ପୁରା ଥଣ୍ଡା ହେଇଯାଇଛି ଅଧିକ ତା ଦେହ ଗରମ ଲାଗୁଛି ଆଉ ଖାଇଲାନି ଶୋଇପଡ଼ିଛି।
ଛୋଟ ଛୁଆଙ୍କ ପାଇଁ ହଁ ଏଇ ସିଜନ ଚେଞ୍ଚ ନା ଋତୁ ଚେଞ୍ଜ ହଉଛି ନା।
ହଁ।
ଥଣ୍ଡା ଧରିବ ଥଣ୍ଡା ଧରିବ ଏବେ।
ହୁଁ।
ହଁ ବା। କାଶଟା ହଉଛି କଣ? ହୁଁ। ପୁଣି ଔଷଧ ପୁଣି ଆଣିଲନା?
ହଁ ହଁ ଭାଇଙ୍କି କହିଲି ତାକୁ ବି ଖୋଜିଲି ଆଉ ମିଳିଲାନି ମତେ ଆଉ ପୁଣି ଭାଇଙ୍କି କହିଲି ଭାଇ ନେଇକି ଆସିଲେ ତାକୁ ଯଦି ରାତି ଫାତିରେ ଯଦି ଯଦି ଜର ହେଲା ତାହେଲେ ପୁଣି ତାକୁ ଔଷଧ ଦେବି ଆଉ।
ହଁ। ମୁଁ କହିଲି କାଶ ପାଈଁ ଭାଉଜ ଘରୋଇ ଉପଚାର ଟିକେ କଣ କୁହନି?
କାଶ ପାଇଁ ତ ମାନେ ତଣ୍ଟିର କିଛି ଯନ୍ତ୍ରଣା ଫାଷ୍ଟ ଯଦି ହୁଏ ତାହେଲେ ଅଦା ଖଣ୍ଡ ଅଦା ତାକୁ ଯଦି କଳରେ ଜାକିବ ତାହେଲେ ଆରାମ ଲାଗିବ ନହେଲେ ଅଧିକ କାଶ ହବ ତାହେଲେ ଅଦା ଆଉ ତେଜପତ୍ର ମିଶ୍ରି
ହୁଁ।
ତ ଫୁଟେଇକି ଥଣ୍ଡା କରିକି ଟିକେ ପିଇବ ଆଉ। ପିଇଲେ ଟିକେ ଆରାମ ଲାଗିବ।
ସେଇଆକୁ ଟିକେ ପିଇଲେ ହବ।
ହୁଁ।
ହଁ କାଶଟା ହଉଛି ତ?
ହଁ କାଶଟା ହେଲେ ବେଶୀ କଷ୍ଟ ଲାଗିବ।
ହୁଁ। ସେଇଆକୁ ପିଇଲେ ଟିକେ ଭଲ ଲାଗିବ।
ହଁ। ସେଇଟା ଦିଇ ତିନି ଥର ଖଣ୍ଡେ ପିଇଲେ ଭଲ ହେଇଯିବ।
ହୁଁ ଦେଖିବା ସେଇଆକୁ କାଲି କରିବା ଆଉ
ହିଁ।
ଚାଲୁନା ଭାଉଜ କୋଉଦିନ ଭୋଜି କରିବା।
ହଁ। କେବେ ଫାଙ୍କା ଅଛିନା କର ବହୁତ ଦିନ ହେଲା ହେଇନି।
ହୁଁ କେତେ ଦିନ ହେଲାଣି ହେଇନି ଯାହା ହେଇଥିଲା ନୂଆ ବର୍ଷରେ।
ହଁ ପାଞ୍ଚ ଛଅ ମାସ ବିତିଗଲାଣି ନା ଆଉ ହେଇନି।
ଆଉ ହେଇ
ହେଇନି ପୁଣି କେବେ ରଜ ବିତ ପଳେଇଲା ଆଉ କରିବା ପାଇଁ କରିପାରିଲେନି। ହଁ କେବେ କରିବା ଆଉ କ କରିବ
କଣ କରିବା କହୁନା ତମେ ତ ଆଇଁଷ ଖାଇବନି ଏବେ
ନା ସାଧାରେ ଯଦି କଣ କରିବା।
ସାଧା ବିରିୟାନୀ କରିବା।
ହୁଁ ଛତୁ ବିରିୟାନୀ କଲେ ଭଲ ହୁଅନ୍ତା। ବଟମ୍ ଛତୁରେ ହଁ ହଁ।
ବଟମ ଛତୁ ଭଲ ଲାଗେ।
ହଁ ବଟମ୍ ଛତୁ ଭଲ ଲାଗେ। ବିରିୟାନୀ କଲେ ନହେଲେ ଚିଲ୍ଲି କଲେ ଭଲ ଲାଗେ।
ଓହୋ। ବଟମ ଛତୁଟା କଣ କହିଲ ଆମର ହେଇଥିଲା ବଟମ ଛତୁରେ ଦରକାରୀ ଭଲ ଲାଗିଲାନି।
ନା ଆମର ତ ଏଇ ଯାଇଥିଲୁ ପହରଦିନ ଯୋଉ ନଣନ୍ଦ ଘରକ୍ର ତାଙ୍କର କରିଥିଲି ଆଣିକି ମାନ ଭାଇ ତାଙ୍କର କଲେ ସେ ତ ଭଲ ଲାଗୁଥିଲା ତ ସେ କେମିତି କଲେ କହିଲ? ସେ ପୁରା ମାନେ ଛତୁଟାକୁ ପୁରା ତେଲରେ ଛାଣିଦେଲେ।
ଓହୋ।
ହଁ ସେମିତି ପାଣି ଅଂଶ ଟା ଛାଣ୍ଡଦେଲେ ସବୁ ପୁରା ପାଣି ଅଂଶ ଟା ତାର ଇଏ ହେଇଗଲା।
ତାହେଲେ ଛତୁଟାକୁ ସେ ଫାଷ୍ଟ ଛାଣି ଦେଇଥିଲେ ନାଇଁ।
ହଁ ହଁ।
ଛାଣିବା ଟା ଭଜା ଟା ଫରକ ନା ଆଉ ନା।
ହଁ ହଁ।
ଭାଜିଦବ ଖାଲି ତେଲ ପକେଇ ଭାଜିଦବ ସେ ପୁରା ହେଟା ଛଣା ଟା ପୁରା ଅଲଗା ଆଉ ଭଜା ଟା
ହଁ ଛାଣିକି ତାପରେ ସେ ତରକାରୀ କଲେ ସେ ରୋଷେଇ କରନ୍ତି ନା। ଭଲ ଭୋଜିଭାତରେ ରୋଷେଇ କରନ୍ତି ଭଲ ଲାଗେ। ଇଲା, ଆଉ ନହେଲେ ମୁଁ ବି କେବେ ମୁଁ ବି ଭାବେ ସେଟା ଭଲ ଲାଗେନି ବୋଧେ ନହେଲେ ସେଦିନ ଭଲ ଲାଗିଲା।
ତାହେଲେ ସେଦିନ କଣ କରିଥିଲୁ କାଇଁ ଭଲ ଲାଗିଲାନି ଟୋଟାଲି ବେକାର ହେଲା ତରକାରୀ ଟା ବି। ଆଦୌ ଆଦୌ ସ୍ଵାଦ ତ ଲାଗିଲାନି ଆଉ
ଓ ହୋ କଣ ହେଇଯାଇଥିବ ଆଉ।
ହଁ କେତେବେଳେ ରାନ୍ଧ, ହୁଁ ସେଟା କହି ହବ ନା।
ହୁଁ।
ନିଆଁ ପାଣି କଥା କହିହବନି। ରାତିକି ଖାଇବାକୁ କଣ କରିଚ?
ଆଜି ହେଇଚି ଇଟିଲି ଆଉ ମଟର ତରକାରୀ।
ବର୍ଷା ପାଗରେ ତ ବଢିଆ ଖାଇବା ଆଉ।
ହଁ ନା ରଜରେ ଆମର ହେଇନଥିଲା ତ, ଇଟିଲି ଖାଇ ବି ବୋଲି ହେଇନଥିଲା, ଆଉ ସେଥିପାଇଁ ଟିକେ ହେଇଗଲା ଆଉ।
ଇଟିଲି ଟା କିନ୍ତୁ ଯେତେ ଯାହା କର, କିନ୍ତୁ ଇଟିଲି ଟା ଇଟିଲି ଘୁଗୁନି ଖାଇବା ଟା ପୁରା ଅଲଗା ନା।
ହଁ।
ଆମର ଏଥରକ ରଜରେ ହେଇଥିଲା ହଁ ଆମର ଏଥର ଆମର ପ୍ରାୟତ ଦେଖିବ ଇଟିଲି, ଘୁଗୁନି ହେଇଥିବ ଆଉ।
ହୁଁ- ହୁଁ।
ହୁଁ ଇଟିଲି, ଘୁଗୁନିଟା ଭଲ ଲାଗେ ଖାଇଆ ପାଇଁ। ତୁ ଯେତେ ବି ଦୋକାନରୁ ଆଣିକି ଖାଆ, ହଁ ରଜରେ ହେଇଥିଲା ଇଟିଲି ହେଇଥିଲା। ଇଟିଲି ହେଇଥିଲା, ଏଣ୍ଡୁରି ପିଠା ହେଇଥିଲା, ମୁଆଁ ପିଠା ହେଇଥିଲା।
ଓ ହୋ।
ଏତିକି ପିଠା ହେଇଥିଲା ଆଉ। ତମର ରଜରେ କି ପିଠା କରିଥିଲ?
ଆମର ହେଇଥିଲା, କାକରା ପିଠା ହେଇଥିଲା
ହୁଁ- ହୁଁ ଆମର ବି କାକରା ହେଇଥିଲା କହିଆକୁ ଭୁଲି ଯାଇଛି, ଲାଷ୍ଟ ରଜରେ ଲାଷ୍ଟ ନୁହେଁ ତ ମଝି ରଜରେ।
ଆଉ ସିଝା ପିଠା ହେଇଥିଲା, ପୋଡ ପିଠା ହେଇଥିଲା।
ହୁଁ ସିଜା ପିଠା କଣ?
ସେଇ ଯୋଉଟା ମୁଆଁ ପିଠା କହୁଚ, ସେଇଟା ସିଝା ପିଠା ମୁଁ କହେ ଆଉ।
ଓ ହୋ।
ହଁ।
ସିଜା ପିଠା, ମୁଆଁ ମୁଆଁ ପିଠା ଆଉ କଣ କାକରା
ହଁ।
ହୁଁ ଆଉ
ଏଣ୍ଡୁରି, ଇଟିଲି ଯିଏ ଯାହା କରିପାରିଲା ବହୁତ ପ୍ରକାରର।
ହୁଁ କିନ୍ତୁ ରଜରେ ହଉଚି ଏଣ୍ଡୁରି ନା।
ପୋଡ଼ପିଠା ନା।
ହଁ- ହଁ ପୋଡ ପିଠା। ପୋଡ ପିଠା ପୋଡ ପିଠା।
ହୁଁ ର
ରଜରେ ହଉଚି ପୋଡପିଠା ହଁ। ଆଉ ରଜରେ ଏଥର ସଜବାଜ ହେଇଥିଲ ନା?
ସଜବାଜ ହେଇକି ଘରେ ଫଟୋ ଭିଡିଓ କଲି।
ହୁଁ।
କରିକି, ତାପରେ ବୁଲିିବାଲି ବୁଲାବୁଲି ଟିକେ କରିବାକୁ ଯାଇଥିଲୁ ଆଉ।
ଓ ହୋ, ତାହେଲେ ତମେ ରଜ ଏଥର ପାଳନ କରିଚ ଭଲସେ ଆଉ।
ହଁ।
ଭଲ ଆଉ, ରଜରେ ଏଥରକ ବର୍ଷା ଯୋଉ ହେଲା
ହୁଁ- ହୁଁ।
ଲାଷ୍ଟ ରଜଟା।
ସେଇଟା ଟିକେ ଖରାପ କରିଦେଲା ଆଉ।
ହଁ ହଉ ଭାଉଜ ଯାଅ ଖାଇବ, ମୁଁ ରଖୁଛି।
ହଉ ହଉ।